ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହଁ କ ହଁ ହଁ କଣ କରୁଛ?
ବସିଛି ଆଉ ଗରମ ହଉଛି ଖରା ହଉଛି ତ ବାହାରୁ ଯାଇନି।
ହଁ ହଁ ହଁ ଏପଟେ ବି ତ ଖରା ହଉଛି ଆଉ ଜୋର ପୁରା।
ହଁ।
ହୁଁ ଆଉ ଖାଇଲଣି ନା ନାଇଁ।
ହଁ ଖାଇସାରିଲିଣି ଆହୁରି ଖାଇବି ଘଣ୍ଟେ ହେଲେ ଆଉ ଜଳିକିଆ ଖାଇଥିଲି।
ହଁ।
ଆଉ କଁ କରୁଚ ତମେ?
ମୁଁ କଣ କରିବି ଥିଲି ଖାଲିରେ ଗଛ ତଳକୁଡିକ ଆସି ବସିବା ପାଇଁ ଆଉ। ଘରେ ତ ବହୁତ ଜୋର ଗରମ ହଉଛିି ନା ସେଥିଇଁ ଟିକି ବାହାରକୁ ପଳେଇ ଆସିଛି ବସିବା ପାଇଁ କି।
କଣ ତମ ଘର ପାଖାପାଖି ଗଛ ଅଛି?
ହଁ ଗଛଟ ଅଛି ତ।
ତାହେଲେ ଥଣ୍ଡା ପବନ ବୋଉଥିବା। ତ ରାସ୍ତା ସାଇଡ ଯାକୁ ଗଛ ଯାକୁ ବି ଥିଲା ତ କାଟିଦେଲେଣି ପ୍ରାୟ।
ହଁ ହଁ ହଁ। ଏଇଠି ଆମର ସବୁ ମାନେ ଗଛ ଅଛି ସବୁ ଜାମୁ କଳି ହେଲା। ଆଉଁ ଆମ୍ବ ଗଛ ବି ଗୋଟେ ଅଛି। ପୁରା ଛୋଟ ଛୋଟ ଛୋଟ ଛୋଟ ଆମ୍ବ। କେତେ ବଢିଆ ପୁରା ତାର ମାନେ ମୁଁ କେବେ ଖାଇନି ତଳେ ପଡିଛି ମତେ ଟିକେ ଭଲନି ଖାଇଆ ପାଇଁ ହେଲା। କିନ୍ତୁ ମୁଁ ଦେଖୁଛି ବହୁତ ଭଲ ପୁରା ସ୍ମେଲ ହଉଛି ହୁଁ।
ଦେଶି ଆମ୍ବ ହେଇଥି ବାଉ।
ହଁ ଦେଶୀ ଆମ୍ବ ହେଇଥିବ ଟେଷ୍ଟି ଆମ୍ବ ଟା ବି ହେଇଥିବ ଏତେ ଭଲ ନହଲେ ସ୍ମେଲ କାହିଁକି ଦଉଛିି ସେ ନା ନାଇଁ।
ହୁଁ।
ହୁଁ ଆଉ କୋଳି ଗଛଉଡା ହଁ।
କୋଉଠି ଜାମୁକୁୁଳି?
ହଁ ଜାମୁକୁଳି ଗଛ ବି ଏଇଠି ଅଛି ଗୋଟେ। ମୁଁ ଆଜି ଦେଖୁଛି ଏଇ ଇର ର ଫାଷ୍ଟ ଟାଇ ଆଜି ଆଜି ଦେଖୁଛି ଗଛ। ମାନେ ଗଛ ତ ନହିଁ ଯେ ଆଜି ଦେଖୁଛି କୋଳି ଏ ବର୍ଷ।
ଓ ପୁର। ଏଁ ଏଇଗୁଡା ସବୁ ଲୋପ ପାଇଗଲାଣି ଆଉ ମିଳୁଛି କି ଆଗ ଭଳିଆ କୋଳି।
ହଁ ହାଣି ଦଉଛନ୍ତି ଗଛ ଶାଗ ସବୁ ନା ନାଇଁ।
ହୁଁ ହାଣି ତ ଦଉଛନ୍ତି ଆଉ ଲଗଉନାହାନ୍ତି ବି ନା। ଲଗେଇଲେ ସିନା ନୂଆ ଗଛ ହବ। ଯୋଉଟା ଗଲା ଗଲା।
ହଁ।
ଯଦି ବି ହାଣି ଦଉଛନ୍ତି ଗୋଟେ ଲଗେଇବା କଥା ଅଲଗା ଜାଗାରେ ନା। କାହିଁକି ଆଉ ଗଛ ଲଗଉଛି? କାଟିବାକୁ ସମସ୍ତଙ୍କର ମନ କିନ୍ତୁ ଲଗେଇବାକୁ ଗଛ କେହି ନାହିଁ।
ହୁଁ ହୁଁ କାଟି ଦଉଛନ୍ତି ସେତେବେଟେ ସବୁ କଣ ହଁ କାଟି ଦଉଛନ୍ତି ସେଥିରୁ ବନେଇ ଦଉଛନ୍ତି ସବୁ ମାନେ ପଟା କଣ କଣ ଯୋଉ ଘରେରେ ଯୋଉ ଘରର ଯୋଉ
ପ ଜଙ୍ଗଲରେ ବି ଦେଖୁନ ହଁ ଜଙ୍ଗଲରେ ବି ଦେଖୁନ। ମାନେ ଏଇ ଯୋଉ ଟିକ ପତ୍ର ଯାକ ଝଡ଼ିଗଲେ ସବୁ ଯାକ ନିଆଁ ଲଗେଇ ଦେଉଛନ୍ତି ଯାହା ଛୋଟ ଛୋଟ ଗଛ ବି ଥିବ ନୂଆ ଗଛ। ସେଇ ଜାଗକୁ ବି ସବୁ ପୋଡ଼ିଯାଉଛି ଆଉ ନୂଆ ଜଙ୍ଗଲ କୁଆଡ଼ୁ ଆଇବ କହୁନ।
ଠିକ ଠିକ ଠିକ।
ନୂଆ ଜଙ୍ଗଲ ହବ କି ପୋଡୁ ଚାଷ କରିବା କଥା ନାହିଁ ଯେତେ ସତ ଚେତନ କଲେ ବି କିଏ ଆଉ ଶୁଣୁଛି?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
ହୁଁ ଏଇଭଳିଆ ହଉଛି ଆଉ। ଉଁ ଖଜୁରୀ କୋଳି ବି କାଲି ଆଣିଥିଲି ମାର୍କେଟ ରୁ ଆଉ କାଇଁ ସେଇ ଯାକ ବି କିଛି ମାନେ ଟେଷ୍ଟ ନାଇଁ କିଛି ନାଇଁ। ଆଉ ଶୁଖା ଶୁଖି ଯାକ ବିକୁଛନ୍ତି ଓରିଜିନାଲ ଆଉ କି ମିଳୁନି।
ଶୁଖିଲା କି ନା ପାଚିଲା?
ନାଇଁ ଇଏ ଖଜୁରୀ କୋଳି ତାକୁ ଶୁଖେଇକି ବି ରଖୁଛନ୍ତି। କରୁନାହାନ୍ତି ବଡ଼ ବଡ଼ କୋଳି ଗୁଡ଼ାକ। କରୁଛନ୍ତି ଯେ, ଆଉ କାହିଁ ଆଉ ଦେଶୀ ଗୁଡ଼ା ଟିକେ ଛୋଟ
ଦେଶୀ ଗୁଡ଼ାକ ହଁ ଦେଶୀ ଯାକ ବହୁତ ଟେଷ୍ଟି ଜାଣିଛ ନା ନାଇଁ ଦେଶୀ ଯାକ ବହୁତ ବଢ଼ିଆ ଲାଗେ।
ଆଗରେ ଆମ ସବୁ ଯେତେବେଳେ ଗଛ ଥିଲା ସେତେବେଳେ ସବୁ ଯେତିକି ଯାହା ଖାଇବା କଥା ଖା ଖାଉଥିଲୁ ଆଉ ସେ ଖଜୁର କୋଳି ଯାକ ତାର ମଞ୍ଜି ବାହାର କରିକି ଶୁଖେଇ ଦିଅନ୍ତି। ଶୁଖେଇ ଦେଲେ ବର୍ଷା ଦିନେ ସେଟାକୁ ଖାଇବାକୁ ଭାରି ଭଲ ଲାଗେ। ନାଇଁ ଆଉ ଅଛି କି ଆଉ କିଛି ନାଇଁ।
ଏପଟେ ଆମର ଯୋଉ କଣ କହୁଛନ୍ତି ଚକା ପାନ୍ଥ ସେପଟେ କାଇଁକିନା ବହୁତ ଗଛ ମାନେ ଖଜୁରୀ ଗଛ ଯାକ ବହୁତ ଅଛି ସେପଟେ। ସେପଟେ ମାନେ ଭଲ ମିଳେ। ମାନେ ତାଙ୍କର ଏମିତି ସବୁ ଯୋଉ ବିଲ ଉପରେ ମାନେ ସାଇଡ଼ ସାଇଡ଼ରେ ସବୁ ଖାଲି ଗଛ ଗୁଡ଼ାକ ଲଗେଇ ଦେଇଥିଲେ ମାନେ ଖଜୁରୀ ଗ ଛ ଯାକ। ହଁ ବିଲ ଗୁଡ଼ାରେ ଖାଲି ଗଛ ହଁ ଖାଲି ଖଜୁରୀ ଗଛ ସେପଟେ। ଆମର ରିଲେଟିଭ ଅଛନ୍ତି ନା ମାନେ ସବୁ ଆଣି ଦିଅନ୍ତି ଆମ ପାଇଁ।
ହଁ ଏବେ ଆଉ ନାଇଁ ମିଳୁନି କିଛି ବି।
ହଁ ଏବେ ଆଉ ମିଳୁନି।
ଆଉ ଗୋଟେ ସବୁ ଜଙ୍ଗଲରୁ ମିଳେ। ଛୋଟ ଛୋଟ କୋଳି କଣ୍ଟେଇ କୋଳି ବୋଲି କହନ୍ତି। ସେଟା ବି ଖାଇବାକୁ ଭଲ ଲାଗେ।
ହଁ ହଁ ସେଇଟା ଗୋଟେ ଭଲ ଲାଗେ ହଁ ଠିକ ଠିକ କଣ୍ଟେଇ କୋଳି ଗୋଟେ।
ଖାଇଛ କି ନାଇଁ କେବେ କି?
ହଁ ମୁଁ ଖାଇଚି। କଣ୍ଟେଇ କୋଳି ମୁଁ ସ୍କୁଲ ରେ ଯୋଉ ପଢ଼ୁଥିଲି ଯୋଉ ସ୍କୁଲରେ, ସେଠି ଆମ ପଛପଟେ ଗୋଟେ ଗଛଟେ ଥିଲା। ଆମେ ସବୁବେଳେ ମାନେ ଗୋଟେ ଟେରେ ଯେତେବେଳେ ଛୁଟି ହୁଏ ଖାଇବା ଛୁଟି, ସେ ଟାଇମ ରେ ଯାଇକି ଆମେ ସବୁ କୋଳି ଖାଇକ ଆସୁ ସେଠି ଭଲ ଲାଗେ। ହଁ କଣ୍ଟେଇ କୋଳି
ହଁ।
ଭଲ ଲାଗେ ସେଟା ଖାଇବା ପାଇଁ। ଆଉ ସେ ତୁତକୋଳି ତୁତକୋଳି ନା କଣ ସେଟା।
ହଁ ଜନ୍ଦା ଟାଇପ ର ଯୋଉ ସେଟା।
ହଁ ହଁ ସେଟା ତ ବହୁତ ଟେଷ୍ଟି ନା ନାଇଁ? ସେଟା ବହୁତ ଟେଷ୍ଟି। ସେ ଖାଇବା ମୋତେ ତ ଭଲ ଲାଗେ ସେ କୋଳି ଟା ବି ପସନ୍ଦ ମତେ ବହୁତ।
ମାନେ ଭିଟାମିନ୍ ବି ଅଛି ମ ଇଏ ଦେଖୁନ ପୁରା କଲର ତାର ପୁରା ରେଡ୍ ପରିକା। ଯେମତି ବିଟ ର କଲର ଯେମିତି ନାଇଁ ବିଟ ର କଲର ସେମିତି।
ହୁଁ ପୁରା ରେଡ୍ ଦେଖନ ସେଟା। ହଁ, ସେ ସେଇଟାରୁ କଣ ମାନେ ହଁ ସେଇଟା କଣ ତାର ମାନେ ଗୋଟେ ଯୋଉ ଉଁ ଇଏ କରନ୍ତି କି, ତାର ଡାଳ ଟା ଲଗାନ୍ତି ନା ତାର ମଞ୍ଜି ଲଗାଯାଏ। ସେ ତୁତ କୋଳି ର।
ସେ ଗଛ ମୁଁ ତ ଆମର ପଡ଼ିଶାଘର ଗୋଟେ ଲଗେଇଥିଲେ ଯେ ଚାରା ଆଣିକି ଲଗେଇଥିଲେ ତାର ଡାଳରୁ ହଉଛି କି କଣ ପଇପାରିବିନି।
ସେଟା ବୋହୁତ ମାନେ ମାଡି ଯାଉଚି ଜାଣିଛ ନା ନାଇଁ। ମୋ ମୋ ସାଙ୍ଗ ଘରେ ଗୋଟେ ଅଛି ହେଲା ତାଙ୍କ ଘରେ ଏବେ ଲଗେଇଚନ୍ତି ବାଡିପଟେ ଏବେ କେତେ ଗୋଟେ ବର୍ଷ ହିଁ କଣ ହବ ହେଲା। ମୁଁ ବଡ ଥର ଯାଇଥିଲି ଯେ ଗୋଟେ ମାତ୍ର ପାଇଥିଲି ସେ ଗୋଟେ ହିଁ ଥିଲା ସେ କୋଳି ଟା ମୁଁ ସେଟା ଖାଇଦେଲି। ଆଉ ସେ ଗୋଟେ ଗଛ କେତେ ମାଡିଚି ଯେ କୁହନି ଆଉ ତାଙ୍କ ଘରେ ସେମାନେ ଦେଖିନଥିଲେ କିନ୍ତୁ ମୁଁ ଦେଖିଲି ସେ କୋଳିଟା ମୁଁ ଖାଇଦେଲି। ଯା
ହଁ ଆଉ ଆଗରେ କଣ ଜଙ୍ଗଲ ମାନଙ୍କରେ ବି ମିଳୁଥିଲା ଏଇ ଯୋଉ ସବୁ ଗଛ ସବୁ ପ୍ରକାର ଗଛ ଥିଲା। ଏ ଯୋ କୋଳି ଗଛ ମୁଁ ତ ନିଜେ ଜାଣିଚି ଆଉ ପିଲାବେଳେ ଆମ ମା ପିଲାବେଳେ ଆମ ମାଆ ମାନେ ସବୁ ଯାଆନ୍ତି ଜଙ୍ଗଲକୁ କାଠ ଆଣିବା ପାଇଁ। ହେଲା। ଯାଆନ୍ତି। ସେତେବେଳେ ତାଙ୍କ ସାଥିରେ ବି ବେଳେ ବେଳେ ଯାଉ ଆମେ ଯେ ସବୁ ଏଇ ଯୋଉ କଣ୍ଟେଇ କୋଳି ଛୋଟ ଛୋଟ କୋଳି ଏତେ ଥିବ ଯେ ତୋଳି ତୋଳି ଖାଇବାର କଣ୍ଟି କୋଳି ତାପରେ ଏଇ ଛୋଟ ଛୋଟ ଗଛରେ ଜାମୁ ଗଛ ହେଇଥିବ ସେଇଟା ବେଶ ଶି ଟେଷ୍ଟ୍ ଲାଗେ ଜଙ୍ଗଲୀ ଆଉ ସବୁ ଜୀବଜନ୍ତୁ ବି ଖାଇବାକୁ ପାଉଥିଲେ। ଏବେ ଜୀବଜନ୍ତୁ ବି ମାନେ ଜଙ୍ଗଲରେ ଆଉ ସେଇ କୋଳି ନାଇଁ କି କିଛି ଖାଇବା ଜିନିଷ ବି ଆଉ ନାହିଁ।
ମିଳୁନି ସେଥିପାଇଁ ସେଥିପାଇଁ ତ ସବୁ ଜୀବଜନ୍ତୁ ପଳେଇ ଆସିଲେଣି। ଆମର ସେପଟ ତ ଯୋଉ ହାତୀ ଯାକ ମାନେ ପଳେଇ ଆସିଲେଣି।
ପଶି ଯାଉଚନ୍ତି ପତି ଗାଁ ଭିତରେ ପଶି ଯାଉଛନ୍ତି ଖାଇବାକୁ ପାଉନାହାନ୍ତି।
ହଁ ଆମ ଗାଁରେ ତ ପସନ୍ତି ମାନେ ହେଲାଣି କେବେ କହିଲୁ ଗଲା ବର୍ଷ ଏ ଯୋଉ ବିଲ ଲୋଗା ଟାଇମ୍ ରେ ହେଲା ବର୍ଷ ର୍ଷା ଟାଇମ୍ ରୁ ହିଁ ପଳେଇ ଆସିଚନ୍ତି ଯେ ଆସିଚନ୍ତି ସେ ଆଉ ମାନେ ମତେ ଲାଗୁଚି ସେମାନେ ଆଉ ମାନେ ତାଙ୍କର ରାସ୍ତା ଟା ସେ ଜାଣି ପାରୁନାହାନ୍ତି ହେଲା କି। ରା ଜାଣି ପାରୁନାହାନ୍ତି ମାନେ ଲୋକ ଟିକେ ହଇରାଣ ହୋଉଚନ୍ତି। କେତେ ଜଣଙ୍କୁ କେତେ ଜଣଙ୍କର ଜୀବନ ବି ଚାଲିଗଲାଣି ହେଲା। ଆଉ ଘର ଦ୍ୱାର ବି ଭାଙ୍ଗିଦେଲାଣି କେତେଟା। କେତେ ଜଣଙ୍କର ଆମ ଗାଁରେ ତ ଗୋଟେ ଘର ଦ୍ଵାର ଭାଙ୍ଗି ଦେଇଚନ୍ତି। ଆମର ଆମର ଗୋଟ ଟେ ମାନେ ଟିକେ ଟିକେ ବାଡ ଟାଇପ୍ ର କରା ହେଥିଲା। ସେଟା ବି ଭାଙ୍ଗି ଦେଇଚନ୍ତି। ଏମିତି ଆଉ ଖାଇବାକୁ ତାଙ୍କୁ ନମଳିଲେ ଆଉ ସେ କଣ କରିବେ କୁହ। ହଁ ହଁ
ମୁ କାରଣ ହେଲା ମଣିଷମାନେ ଯେଉଁ ତାଙ୍କ ଜଙ୍ଗଲ ନଷ୍ଟ କରିଦେଉଚନ୍ତି ସେମାନେ ଆଉ କୁଆଡେ ରହିବେ ସେଇ ଗାଁ ଅଭିମୁଖେ ଏକା ଆଇବେ ଆଉ କଣ। ସେରା ଜାଣିବା କଥା ଆଉ।
ସେ ବହୁତ ଶୁଖି ଆଇଚନ୍ତି ପୁରା ମାନେ ବହୁତ ପତଳା ହେଇଚନ୍ତି ହେଲା। ମାନେ ଖାଇବାକୁ ତ ମିଳୁନି
ଆ ଖାଦ୍ୟ ମିଳୁନି ଖାଇବାକୁ ରହିବା ପାଇଁ ଜଙ୍ଗ୍ ଙ୍ଗଲ ନାହିଁ। ଖାଇବା ପାଇଁ ଖାଦ୍ ଦ୍ୟ ନାଇଁ ପିଇବା ପାଇଁ ପାଣି ନାଇଁ ଆଉ ସେମାନେ କଣ ଆଉ ଯେଯ ମଣିଷ ଯୁଆଡ଼େ ଅଛି ସିଆଡ଼େ ଏକା ଆସିବେ। ଏ ଭଳିଆ କଥା। ଦେଖିବ କେତେ ମାଙ୍କଡ଼ ଗୁଡ଼ାକ ସବୁ ଯାକ ସବୁ ସକାଳୁ ପାଇଲା ବେଳକୁ ସବୁ ମାନେ ଗାଁ ମାନଙ୍କରେ ପଶି ଯାଉଚନ୍ତି। ଆମର ତ ଏଠିକି ଆସୁଚନ୍ତି ଆଉ ଆମ ବାରିପଟ ଗୋଟେ ପିଜୁଳି ଗଛ ଅଛି। ତା ମୁହଁ ପିଜୁଳି ଗଛ ବାରିପଟେ ଅଛି ଯେ। ସେ ପିଜୁଳିରେ ପିଜୁଳି ହେଲା ମାନେ ଆଉ ଆସ ଆସିବେ ସେମାନେ ଆସିବକି ସବୁ ଖାଇବେ।
ହଁ ଆମ ଘର ବି
କାନ୍ଦୁଲ ଲଗା ହେଇଥିଲା ବାରିପଟେ ସେ କାନ୍ଦୁଲ ସବୁ ଖାଇ ଦେଇକି ପଳେଇଥିଲେ। ଦତ ଥର ସବୁ। ଆଉ କଣ କରା ଆମ ମା ବି ଦେଖିଲା ମକା ବି ଲଗା ହେଇଥିଲା। ମୋକା ବି ଖାଇଦେଇକି ପଳେଇଲେ। ଆଉ ଦେଖିଲୁ ଆଉ କଣ କହିବୁ ଆଉ ସେମାନେ ଆଉ ରହୁଛନ୍ତି କି ଆଉ। ମୁଁ ତଡ଼ିଲେ ହେଲେ ବି ଯାଉନା ଆମେ।
ହଁ ସେମାନେ ସବୁ ପଳେଇ ଆସନ୍ତୁ ସେ ଡାଲି ରା ଆମ ଘର ତ ରୁଆ ହୁଏ ଡାଲି ଜାତୀୟ କେତେ ଗୁଡା ଡାଲି ମାନେ ତାର ସେଇ ମାନେ ଏମିତି ମୁଁ ନା ଗୁଡ଼ାକ କିଛି ଜାଣିନି ବଟ ସେ ଡାଲି ଜାତୀୟ କେତେ ଗୁଡ଼ା ସବୁ ଲଗାହୁଏ ସେମାନେ ସବୁ ଆସିକି ସବୁ ଖାଇ ଦିଅନ୍ତି। ତାକୁ ଯାଇକିନା ଯ ଲଗେଇବ ତ ଯାଇକିନା ତାକୁ ଜଗିବାକୁ ପଡିବ ନହେଲେ ସବୁ ଖାଇଦେବେ ସେମାନେ।
ହଁ ଖାଇଦିଅନ୍ତ ଏବେ ତ ସେତକ ବି ପାଉନାହାନ୍ତି। ଆଉ। ଖାଇବା ଆଉ କଣ ଆଉ ସେଥିପାଇଁ ପଳେଇ ଆସୁଛନ୍ତି ଏଇ ଟିକେ ଆଉ କଣ କରିବା। ତିକି କଥା ଆଉ।
ଆଉ ଆମ୍ବ ଆମ୍ବ ହେଲାଣି ନା ନାଇଁ ସେପଟେ ତମର ଆମ୍ବ ହେଲାଣି ନା ନାଇଁ?
ଆମ୍ବ ଆମ୍ବ ହେଇଛି ଦେଶୀ ଆମ୍ବ ଗୁଡାକ ଝଡିିତ ଯାଉଛି। ସବୁ ଆମ ବାରିରେ ଗୋଟେ ଆମ୍ବ ଗଛ ଥିଲା ଯେ ସିଏ ମାନେ ସବୁ ଝଡିଗଲା ଲୁଣ ଭଳିଆ ଗୋଟେ ଆମ୍ବ ସେଠି ଝୁଲୁଛି ଆଉ ଏଇ ରାସ୍ତା
ବେଳେବେଳେ ଯୋଉଁ ପବନ ବି ଯୋଉଁ ଜୋର ହଉନି କି ସେଥିପାଇଁ ସବୁ
ହଁ କାଳବୈଶାଖୀ ଯୋଗୁଁ ଝଡିଗଲା ସବୁ ଆଉ। କାଳବୈଶାଖୀ ଯୋଗୁଁ ସବୁ ଝଡିଗଲା ଏ ଏମିତି କଣ ଯେ ପାଚିଲେ ଆମ୍ବ କଣ ହଉଛି କି ଏଇ ଯୋଉଁ ରାସ୍ତାଘାଟ ରେ ଯୋଉଁ ଗୋରୁ ଗାଈ ମାନେ ବି ବୁଲୁଛନ୍ତି ସେମାନେ ବି ଖାଉଛନ୍ତି। ସେମାନେେ ଆଉ କଣ ଖାଇକି ଆଉ ରହି ବଞ୍ଚିବେ।
ସେଇଆ ତାଙ୍କର ବି କିଛି ତାଙ୍କର ଏବେ ଏକଚୁଲି କିଛି ଖାଦ୍ୟ ନାହିଁ ମାନେ ବର୍ଷା ଟାଇମ ରେ ହିଁ ସେମାନେ ସବୁ ମାନେ ଖାଇବେ ସେ ଗାଈ ଗୋରୁ ଗୁଡାକ ମାନେ ଯୋଉଁ ଘାସ ନାଇଁକି ତାଙ୍କର ଯୋଉଁ ଥାଏ ଘାସ ଯାକ ସବୁ ଖାଆନ୍ତି ଏବେ ଆଉ କିଛି ବି ତାଙ୍କର ଖାଇବା ନାହିଁ ଇୟା ପରେ ପରେ ମାନେ ବର୍ଷା ବର୍ଷା ପରେ ପରେ ଯୋଉଁ ହୁଏ ମାନେ ଶୀତ ଦିନେ ସେ ଟାଇମରେ ତାଙ୍କୁ ମିଳିବ ସେ ଯୋଉଁ ଧାନ ରୁ କଣ ପୁଆଳ ନଡା ପୁଆଳ ସବୁ ଖାଆନ୍ତି ଏବେ ତ ଆଉ କିଛି ନାହିଁ ଆମ୍ବ ଆମ୍ବ ହିଁ ଖାଆନ୍ତି ଖାଇବେ ଆଉ ଉଁ ହଉ।
ତମେ କଣ କରୁଛ କର ମୋର ବି ଟିକେ କାମ ଅଛି। ପରେ କେତେବେଳେ କଥା ହେବା ଆଉ।
ହଁ ହଉ ଠିକ ଅଛି ଠିକ ଅଛି।
ହଁ।
ରହିଲି ତାହାଲେ।
ହଁ।